ରଖୁଛନ୍ତି
ହୁଁ ଏବେ ରୋଷେଇ କରୁଥିଲି
ହଁ ଭଲ ଅଛନ୍ତି
ହ ଭଲ ଅଛି ଆପଣ କେମିତି ଅଛନ୍ତି କଣ କରୁଥିଲେ କଣ କରୁଥିଲେ ହ୍ୟାଲୋ
ହଁ ଶୁଭୁଛୁ
କଣ କରୁଥିଲେ ହଁଁ ଶୁଭୁଛି କଣ କରୁଥିଲେ
ନାଇଁ ଆମେ ଏମିତି ବାହାରେ ଟିକେ ବସଛୁ ବର୍ଷା ହଉଛି ତ
ବର୍ଷା ହଉଛି
ହଁ ଆଉ ତମର ସେପଟେ ଏବେ ତ ବର୍ଷା ପାଗ ଆରମ୍ଭ ହେଇଗଲାଣି।
ନାଇଁ ଏପଟେ ବର୍ଷା ହଉନି ବହୁତ ମ ମାତ୍ରାରେ ଗରମ ହଉଛି ସେ ଗରମରେ ଆହୁରି ଆମେ ରୋଷେଇ ରୁମରେ ଆହୁରି ଗରମ ହଉଛି।
ହ ଆପଣ ରୋଷେଇ କରୁଛନ୍ତି?
ଆଜ୍ଞା।
ହଁ ଭଲ କଥା କଣ ରୋଷେଇ ଚାଲିଛି ହେଲେ?
ଛତୁ ଚିଲି।
କଣ?
ଛତୁ ଚିଲ୍ଲି।
କେମିତି କଣ କରୁଛନ୍ତି ଟିକେ କହୁନାହାନ୍ତି ଆମେ ବି ଚେଷ୍ଟା କରିବୁ ବନେଇବା ପାଇଁ ମତେ ତ ଆସେନି।
ଠିକ୍ ଅଛି ତ ଫାଷ୍ଟରେ ଆପଣଙ୍କୁ ମାନେ କଣ କହିବେ ଯୋଉ
ହୁଁ। କେଉଁ ଛତୁ ନେଇଛନ୍ତି କିଣିବା ଛତୁ ନା ମିଳି ଏମିତି ଯୋଉ ଏଇ ଓ ହଁ ଯୋଉ ସେ କିଣା ଛତୁ ଟା ଆକା। ଲୋରି।
ତ ସେ ଛତୁ ନେଇକି ଆସିବେ। ଛତୁ ଛତୁ ସହିତ ଆପଣ ଆଣିବେ ଗୋଟେ ଟୋମାଟୋ ସସ୍। ଗୋଟେ ଚିଲ୍ଲି ସସ୍ ଆଉ ଗୋଟେ କ୍ୟାପ୍ସିକମ୍। ଆପଣଙ୍କର ମାନେ ଇଛା ମାନେ ହ୍ୟାଲୋ
ହ୍ୟାଲୋ।
ହ୍ୟାଲୋ, ଶୁଭୁଛି? ମତେ ଶୁଭୁଛି ଆପଣଙ୍କୁ ଶୁଭୁଛି?
ହଁ ହଁ ମତେ ବି ଶୁଭୁଛି ମଝିରେ ଟିକେ ଶୁଭୁନଥିଲା।
ହଁ ଶୁଣନ୍ତୁ ଫାଷ୍ଟ ଛତୁ କିଣିକି ଆଣିବେ। ଛତୁ ସହିତ ମାନେ ଆପଣ କେତେ ଜଣଙ୍କ ପାଇଁ ବନୋଉଛନ୍ତି ସେଇ ହିସାବରେ ଛତୁ। ଆଉ ଛତୁର ପରିମାଣ ଦେଖିକି ସେଇ ହିସାବରେ କ୍ୟାପ୍ସିକମ୍ ଆଣିବେ।
ହୁଁ।
ଶିମଳା ଲଙ୍କା- ଶିମଳା ଲଙ୍କା କ୍ୟାପ୍ସିକମ୍। ଶିମଳା ଲଙ୍କା ଠିକ୍ ଅଛି ତା ସହିତ ଆ ଗୋଟେ ଟୋମାଟୋ ସସ୍, ଗୋଟେ ଚିଲ୍ଲି ସସ୍ ଆଉ ପିଆଜ ଟୋମାଟୋ କୁ ନେଇକି ଆସିବେ। ଆଉ ଆପଣଙ୍କ ପାଖରେ ସବୁ ମସଲା ବି ରହିବା ଦରକାର ଆପଣ ଯେତେବେଳେ ରୋଷେଇ କରନ୍ତି। ଯେମିତି କିି ଆ ଚିକେନ୍‌ ମସଲା ଆ ମିଟ୍ ମସଲା ଧନା କଣ ମସଲା ଗୁଣ୍ଡ ଯେ
ସବୁ ପ୍ରକାର ମସଲା ମିଶିବିକି ସେଇଠି ଯୋଉ ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଆଉ ଯୋ
ସବୁ ପ୍ରକାର ମସଲା ଆପଣ ହେଠେ ପକେଇ ପାରିବେ ହଁ ସବୁ ଆପଣ ପକେଇ ପାରିବେ ଧନିଆ ନ ପକେଇଲେ ବି ଚଳିବ ସେ ଲଙ୍କାଗୁଣ୍ଡ, ମସଲା ଗୁଣ୍ଡ, ଏଗୁଡ଼ାକ ପକେଇ ପାରିବେ, ନା ସୁବିଧା ନାହିଁ ଆପଣ ପକେଇ ପାରିବେ କିନ୍ତୁ ସେଗୁଡା ମାନେ ହଁ ସ୍ଵାଦରେ ଏ ଧନିଆ ଗୁଣ୍ଡ ଟା ମୁଁ କହିପାରିବିନି କାହିଁକିନା ମୁଁ ସେଇଟା ୟୁ ମାନେ ବ୍ୟବହାର କରେନି ମୁଁ ସେଇଟା।
ଅହ ତାପରେ କେମିତି କଣ କରନ୍ତି?
ଆପଣ ମାନେ ଚୁଲି ଅ ମାନେ ଜଳେଇବେ ଜାଳଟା ଆପଣଙ୍କ ଯେତେବେଳେ ଗ୍ୟାସ୍ ଜାଳଟା ଆସିବ ତହିଁରେ ଏଇ କଡ଼େଇଟା ବସେଇବେ। କଡ଼େଇ ଅଳ୍ପ ମାତ୍ରାରେ ଗରମ ହେଲା ପରେ ତା ଉପରେ ତେଲ ପକେଇବେ, ତେଲ ପକେଇଦେବେ। ନାଇଁ ପିଆଜକୁ ଆପଣ ମାନେ ଅଲଗା ଟାଇପ୍ ର କାଟିବେ ମାନେ ଯେମିତି ଆପଣ ଆଳୁ କାଟନ୍ତି ଗୋଲ ଗୋଲ କରି। ସେଇ ପ୍ରକାରର ଆପଣ ପିଆଜ ବି କାଟିବେ ଠିକ୍ ଅଛି। ଟମାଟୋକୁ ବି ସେ ପ୍ରକାର କାଟିବେ କହିଲେ ଆପଣଙ୍କର ଯୋଉ ମାନେ ଯୋଉ ଛତୁ ଚିଲିଟା ଯୋଉ ହବ ଦେଖିବାକୁ ଭଲ ଲାଗିବ।
ଭଲ ଲାଗିବ।
ହଁ ତ ତାପରେ କଣ କରିବି ନା ଧନିଆ ପତ୍ର ବି ଟିକେ ନେଇକି ଆସିିବେ। ଠିକ୍ ଅଛି ସେଟା ପୁରା ଲାଷ୍ଟ ମାନେ ଶେଷରେ ସେଟା ଟିକେ ମାନେ ପକେଇବେ ସେଇଟା ଭଲ ଲାଗିବ।
ହଁ ତାର ସ୍ଵାଦ ଆଉ ବାସ୍ନା ତାର ଭଲ ଲାଗେ ମଏମତି କୁହନ୍ତି। ହଁ ଯେ ମତେ ଭଲ ଲାଗେନି ଧନିଆ ପତ୍ର।
ଇଚ୍ଛା ଅନୁସାରେ ଆପଣ ପକେଇ ପାରନ୍ତି ନ ପକେଇ ପାରନ୍ତି। ତାପରେ ଆପଣ ଅ ଅ ତେଲ ଗରମ ହେଲା ପରେ ଆପଣ ପିଆଜ ପକେଇଦେବେ ଯଉ ସ୍ଲାଇସ୍ କରି କାଟିଥିବେ ଆପଣ। ତାପରେ ସେଇଟା ଯେତେବେଳେ ଅଳ୍ପ ମାତ୍ରାରେ ନାଲି କଲର ହେଇଯିବ। ତାପରେ ଆପଣ ଟମାଟୋ ପକେଇଦେବେ। ତା ପୂର୍ବରୁ ଆପଣ ଯଦି ଚାହିଁବେ ଯଦି ପିଆଜ ରେ ଅଦା ରସୁଣ ପେଷ୍ଟ ଟିକେ ପକେଇ ପାରିବେ। ମାନେ ଟିକେ ସ୍ୱାଦ ଆଉ ଟିକେ ଭଲ ଆସିବ।
ଟମାଟୋ ପୂର୍ବରୁ।
ଟମାଟୋ ପୂର୍ବରୁ ଟମାଟୋ ପକେଇବା ପୂର୍ବରୁ। ସେତେବେଳେ ପିଆଜ ଅଳ୍ପ ମାତ୍ରାରେ ଟିକେ ଟିକେ ନାଲି ଦେଖାଯିବ। ସେତେବେଳେ ଆପଣ ଅଦାରସୁଣ ପେଷ୍ଟ ପକେଇକି ଟିକେ ଘାଣ୍ଟି ଦେବେ ଟିକେ ଟାଇମ୍ ଗଲା ପରେ। ଗୋଟେ ସେକେଣ୍ଡ କି ଦି ସେକେଣ୍ଡ ଗଲା ଦୁଇ ସେକେଣ୍ଡ ଗଲା ପରେ। ଆପଣ ସେଇଠି ଟମାଟୋ ଆଡ୍ କରିବା।
ହଁ ଟମାଟୋ ପୋରୀ ବି ସେ ଅଦା ରସୁଣ ପକେଇଲେ ଚଳିବନି କିି?
ନାଇଁ ତା ପିଆଜରେ ପକେଇଲେ ଏ ନାହିଁ ସ୍ଵାଦରେ ସେମିତି କିଛି ମାନେ ପରିବର୍ତ୍ତନ ଆସିବନି, ମାନେ ଆପଣ ପକେଇ ପାରିବେ ଆପଣଙ୍କ ଇଚ୍ଛା ଅନୁସାରେ। ସେମତି କିଛି ନାହିଁ। ଆପଣଙ୍କର ମାନେ ଯେତେ ମାତ୍ରାରେ ଆପଣ ବନେଇବାକୁ ଚାହାନ୍ତି ସେ ମାତ୍ରାରେ ଆପଣ ଅଦା ରସୁଣ ପେଷ୍ଟ ନେଇପାରିବେ। ଠିକ୍ ଅଛି। ତାପରେ ତାକୁ କିଛି ସମୟ ପାଇଁ ମାନେ ଘାଣ୍ଟିବେ। ସେଇଟା ଯେତେବେଳେ ଟିକେ ମାନେ ଟମାଟୋକୁ ଆପଣ ମାନେ ବେଳେଇବା ପାଇଁ ଚେଷ୍ଟା କରିବେ ଟିକେ।
ହଁ ମାନେ ପୁରା ସିଝି ଯାଇକ୍
ହଁ ପୁରା ସିଝି ଯାଇକି ପେଳିଯାଇ ସେମତି ବି ଆପଣ ଟିକେ କରିପାରିବେ। ତାପରେ ସେଇଟା ହେଲା ପରେ ତାପରେ ହେଟେ କ୍ୟାପ୍ସିକମ୍ ଟା ପକେଇଦେବେ।
ଆଉ ଆଉଛୁ ଆମର ଯାହା ବି ମସ୍ ନା ଯାହା ବନା ହେଇଥିବ ପକେଇବା ପାଇଁ ସେଇଠି? ହଁ ହୁଁ।
ପ୍ରଥମେ ମସଲା ପକେଇବେ ଦେନ୍ କ୍ୟାପ୍ସିକମ୍ ପକେଇଦେବେ, ଠିକ୍ ଅଛି। ସେଠିକି ପକେଇଲା ପରେ ଟିକେ ଅଳ୍ପ ମାତ୍ରାରେ ଲୁଣ ପକେଇବେ କାହିଁ କହିଲେ ଟମାଟୋ ସିଝିବାକୁ ଟିକେ ମାନେ ଭଲ ଲାଗିବ ନା ଜଲଦି ସିଝିବ। ତ ଅଳ୍ପ କୁ ମତେ ଲୁଣ ପକେଇଦେବେ ଘାଣ୍ଟି ଦେବେ ଠିକ ଅଛି ତାପରେ କ୍ୟାପ୍ସିକମ୍ ପକେଇବେ କ୍ୟା୍ପ୍ସିକମ୍ ପ ତାପରେ ତାକୁ ଭଲସେ ଘାଣ୍ଟିବେ ଯେତେବେଳେ କ୍ୟାପ୍ସିକମ୍ ଟିକେ ଟିକେ ସିଝିଯିବ ସେଇ ଟାଇମରେ ଆପଣ ଯୋଉ ଛତୁକୁ ଯୋଉ କାଟିଥିବେ ସ୍ଲାଇସ୍ କରି ସେ ଛତୁକୁ ଆପଣ ଧୋଇକି ଆ ସେଇଠି ପକେଇବେ।
ହୁଁ।
ସେଠେ ପକେଇଲା ପରେ ତାପରେ ଆପଣଙ୍କର ସ୍ଵାଦ ଅନୁସାରେ ଆପଣ ଲୁଣ ପକେଇବେ। ହୁଁ ତାପରେ ତାକୁ ଘାଣ୍ଟିବେ ସବୁ ମସ୍ ଲା ହେ ଛତୁରେ ପୁରା ମାନେ ସେ ଛତୁରେ ପୁରା ମସଲା ପୁରା ଇଏ କରିବେ। ତାପରେ ଆ ଯେତେବେଳେ ମାନେ ସେଇଟା ଟିକେ ଲାଗିବ ଆପଣଙ୍କୁ ମାନେ ହେଇଗଲା ମାନେ ମସଲା ସବୁଆଡେ ମାନେ ଲାଗିଗଲା ଛତୁର ସେତେବେଳେ ଆପଣ ତାକୁ ଘଡେଇକି ଟିକେ ଟାଇମ୍ ପାଇଁ ଛାଡିଦେବେ କିଛି ଟାଇମ୍ ପାଇଁ।
ପାଣି ପୋଣି କିଛି ପକା ହବନି କି?
ନାଇଁ ପାଣି ପକେ କାହିଁ ଆମର ଧୋଇକି ପକେଇବେ ନା ଛତୁରେ ଛତୁଟା ଧୋଇକି ପକ୍ କେଇବେ ତ ସେ ଛତୁରୁ ପାଣି ବହୁତ ମାତ୍ରାରେ ବାହାରିବ।
ଓ ହୋ।
ଠିକ୍ ଅଛି, ନହେଲେ ବି ଯଦି ଆପଣ ସେମତି କରିବେନି ଯଦି ଆପଣଙ୍କୁ ଟିକେ ଗ୍ରେଭି ଟାଇପ ଦରକାର ଗ୍ରେଭି ଟିକେ ଦରକାର ଆପଣ କୁତ ଛତୁ ପକେଇବା ପୂର୍ବରୁ କଣ କରିବେ ନା ଯୋଉ ମସଲା ଆପଣ ବନେଇଥିବେ ସେଠେ ଅଳ୍ପ ମାତ୍ରାରେ ପାଣି ପକେଇବେ ପାଣି ପକେଇକି ତାକୁ ପୁରା ଘାଣ୍ଟିବେ। ସେଇଟା ଦେଖିବେ ତାପରେ ଟିକେ ସେଇଟା ବହଳିଆ ଟାଇପ୍ ହେଇଯିବ।
ହଁ।
ଗ୍ରେଭି ଟାଇପ ଯେତେବେଳେ ହେଇଯିବ ସେଇଟା ତାପରେ ଆପଣ ଅ ଛତୁକୁ ଧୋଇକି ଆରାମସେ ପକେଇ ପାରିବେ। ତାପରେ କିଛି ସମୟ ପାଇଁ ତାକୁ ଘା ମାନେ ତାକୁ ଘାଣ୍ଟିଲା ପରେ କିଛି ସମୟ ପାଇଁ ତାକୁ ଘୋଡେଇକି ଛାଡିଦେବେ। ଛତୁରେ ସବୁ ମସଲା ପୁରା ମାନେ ଶୋଷିନବ ଛତୁ ଟା ତାପରେ ଆପଣ କିଛି ଟାଇମ୍ ପରେ ତା ବନ୍ଦ କରିଦେବେ। ଆଉ ସେଇଠି ବସି ବସିଥାବୁ ଦେବେ କିଛି ସମୟ ପାଇଁ ସେଇଠି ବସିଥିବେ ବନ୍ଦ କରିଦେବେ କିନ୍ତୁ କିଛି ସମୟ ପାଇଁ ବସେଇଥିବେ। ତାପରେ ଯେତେବେଳେ ଆପଣ ବାହାର କରିବେ ଗୋଟେ ପାତ୍ର ନେବେ ଗୋଟେ ପାତ୍ର ନେବେ ତାପରେ ଆପଣ ଯ ଧନିଆ ପତ୍ର ପକେଇବାକୁ ଚାହାନ୍ତି ପକେଇ ପାରିବେ ନ ପକେଇବାକୁ ଚାହାନ୍ତି ଆପଣଙ୍କ ଇଚ୍ଛା ସେଇଟା। ଏହି କଥା ଆପଣ ବନେଇ ପାରିବେ ନିଜେ ମାନେ ଘରେ ରୋଷେଇ କରିପାରିବେ କି ଆପଣ ଯୋଉ ଯୋଉଠେ ରହୁ ଛନ୍ତି ସେଠି ସାଙ୍ଗସାଥି ସହିତ ମିଶି କିଛି ମାନେ ପାର୍କ ମାନେ ଆପଣ ଯଦି ମଜା କରିବାକୁ ଚାହୁଁଛନ୍ ତ ବନେଇକି ଆପଣ ମାନେ ରୋଷେଇ କରିକି ଖାଇପାରିବେ ସମସ୍ତେ ମିଶିକି ଘରେ ବନେଇ ପାରିବେ ମାନେ ବହୁତ୍ ମାନେ ସହଜରେ ହେଇଯାଏ ସେସବୁ।
ହଉ- ନାଇଁ ଆପଣ କରୁଚନ୍ତି ତ ସହଜ ଲାଗୁଚି ଆମେ କେବେ କରିନୁ ନା ଚେଷ୍ଟା କରିବୁ ଭଲ ଲାଗିବ ତ ଭଲ ଲାଗିବ ଉ-ପୁନର୍ବାର କରିବୁ।
ଆଉ ଗୋଟେ ବିଷୟ ମୁଁ ଭୁଲିଗଲି ତ ଚ-ଟମାଟୋ ସସ୍ ଆଉ ଉଁ-ଆ-ଉ ଚିଲି ସସ୍ ଆଣିଥିଲି। ସେଟା ବି ତ ପକେଇବେ ନା ସେଟା କେତେବେଳେ ପକେଇବେ ଜାଣିଚନ୍ତି ଯେତେବେଳେ ଆପଣଙ୍କର ମସଲାରେ -ମସଲା ଗୁଣ୍ଡ ଯେତେବେଳେ ସବୁ ପକେଇବେ ଆପଣ
ଉଁ -ହଁ।
ଟମାଟୋ ଆଉ ପିଆଜ ଯେତେବେଳେ ଟିକେ ବିଳିଲା ପରେ ମସଲା କଣ ଯେତେବେଳେ ପକେଇବେ ଟିକେ ଟାଇମ୍ ପାଇଁ ଘାଣ୍ଟିବେ ଘାଣ୍ଟିଲା ପରେ ନା-ସେଇଠେ ଆପଣ ସେ ଚିଲି ସସ୍ ଆଉ ଟମାଟୋ ସସ୍ ଆପଣ ମିକ୍ସ କରିଦେବେ।
ଓହୋ ମାନେ ଏଇଟା ଛତୁ ପକେଇଲା ପରେ ନାହିଁ ତା ପୂର୍ବରୁ ହିଁ
ନାଇଁ ନାଇଁ ପୂର୍ବରୁ ପୂର୍ବରୁ କ୍ୟାପସିକମ୍ ଯେତେବଳେ ପକେଇବେ ତାର ପୂର୍ବରୁ
ହଁ -ହଁ।
ନହେଲେ ଆପଣ କ୍ୟାପ୍ସିକମ୍ ପକେଇଲା ପରେ ବି ପକେଇ ପାରନ୍ତି କିଛି ପ୍ରୋ-ମାନେ ଅସୁବିଧା ହେଇ- ହବନି।
ହଁ ଆଉ ଆମେ ଏକ୍ସଟ୍ରା କିଛି ସାମଗ୍ରୀ ପକେଇଲେ ହବ ନା?
ଏକ୍ସ୍- ଏକ୍ସଟ୍ରା କିଛି ନାଇଁ ସେମ୍ -ସେତିକିରେ ମାନେ ବହୁତ୍ ଭଲ ସ୍ଵାଦ ଆସେ। ମୁଁ ଯେତିକି ବନେଇଚି। ଏତିକିରେ ଭଲ ସ୍ଵାଦ ଆସେ ତ ମୁଁ ଆପଣଙ୍କୁ ମୁଁ ଯେମିତି ବନେଇଚି ମୁଁ ସେ ଟାଇପ୍ ର ର ସେ ରେସିପି ଟା ଆପଣଙ୍କୁ କହିଦେଲି।
ହଉ ଭଲ ଆପଣଙ୍କୁ ରୋଷେଇ ବି ଆସୁଚି ହେଲେ ଆଉ - ଆଉ ଆପଣ ଏମତି କଣ କଣ ବନେଇ ନିଅନ୍ତି?
ମୁଁ ଚିକେନ୍ ବ-ଚିକେନ୍ ବନେଇଦିଏ ମଟନ ବି ବନେଇ ଦିଏ। ହ
ହଁ।
ଛତୁ ଚିଲ୍ଲି, ପନିର୍ ଚିଲ୍ଲି ଆଉ ଛତୁ ମସଲା ଟାଇପ୍ ର ଭିନ୍ନ ଭିନ୍ନ
ଭଲ ଆଉ।
ଯଦି ଆପଣ କିଛି ଜାଣିବାକୁ ଚାହାଁନ୍ତି ତ ଆପଣ ଆରାମ୍ ସେ ମତେ କଲ୍ କରିପାରନ୍ତି।
ହଁ ମୁଁ ଦେଖିବି ମୁଁ ପ୍ରଥମେ ଛତୁ ଚିଲ୍ଲୀ ଚେଷ୍ଟା କରିବି ଭଲ ଲାଗିବ ତମ ଫୋନ୍ କୁ ମେସେ
ନିଶ୍ଚୟ ଭଲ ଲାଗିବ ଛତୁ ଚିଲ୍ଲୀ ବହୁତ୍ ଭଲ ଲାଗିବ ନିଶ୍ଚୟ ଭଲ ଲାଗିବ ଆପଣଙ୍କୁ ମୁଁ ଆଶ୍ ଆଶା କରୁଚି ଆପଣଙ୍କୁ ନିଶ୍ଚୟ ଭଲ୍ ଲାଗିବ।
ଆଶା କରୁଚି ଭଲ ଲାଗିବ। ପ୍ରଥମ ଥର ପାଇଁ ବନେଇଲେ ଟିକେ ତାର ସ୍ଵାଦ କେମିତି ହେଇଯାଏ ନା ସେଇ କଥା।
ନାଁଇ ଆମର ଯଦି ସବୁ ବିଷୟ ମାନେ- ମାନେ ସ୍ଵାଦ ଅନୁସାରେ ପକେଇବେ ତ ଭଲ ଲାଗିବ ମାନେ ଯଦି ମସଲା ଟିକେ ଅଧିକ ହେଇଯିବ ତ ହୁଏ ତ ଆପଣଙ୍କ ମାନେ ଏପଟ ସେପଟ୍ ଟିକେ ହେଇପାରେ। ଆଉ ଯଦି ବି ଆପଣ ଲୁଣ ବି ଟିକେ ଯଦି ମାନେ ସ୍ଵାଦ ଅନୁସାରେ ଟିକେ ଅଧିକ ହେଇଯି ଯିବ କହିଲେ ସେଟା ବିି ମାନେ ଟିକେ ଅ-ଆପଣଙ୍କୁ ଭଲ ନ ଲାଗିପାରେ କିନ୍ତୁ ଆପଣ ଯଦି ସବୁ ବିଷୟ ଠିକ୍ ମାତ୍ରାରେ ପକେଇବେ ତା ଆପଣଙ୍କୁ ନିଶ୍ଚୟ ଭଲ ଲାଗିବ।
ଓ- ହଁ। ହଁ ଛତୁ ମାନେ ସେଇ ଆପଣ ଖାଲି କିଣା ଛତୁରେ ହିଁ କରିଚନ୍ତି ଯଉ ମିଳେ ଶ୍ରାବଣ କଢ ଏମିତି ଛତ୍ ତୁ ହୁଏନି କି ଏଇ ଯେ
ନାହିଁ ସେମିତି -ସେମିତି ଛତୁରେ କଲେ ତାର ମାନେ ସ୍ୱାଦ ଅଲଗା ହବ କିନ୍ତୁ ମୁଁ ଯଉ ଆମର ଯଉ ଦୋକାନ୍ ରେ ଯଉ ମିଳୁଚି ବଟନ୍ ଛତୁ ଯୋଉ କିଣା ଛତୁ ସେଇ ଛତୁରେ କଲେ ତାର ଗୋଟେ ମାନେ ତାର ସ୍ଵାଦ କିଛି ଅଲଗା ଥାଏ।
ଓ ହଁ ହଉ ମୁଁ ଚେଷ୍ଟା କରିବି ଭଲ ଲାଗିଲା ଶୁଣିକି। ଧନ୍ୟବାଦ୍ ହୋଉ ହେଲେ ମୁଁ ରଖୁଛି।
ହଁ ଠିକ୍ ଅଛି ଠିକ୍ ଅଛି ଟା ଟା।